ହ୍ୟାଲୋ ହ୍ୟାଲୋ।
ହଁ ଭାଇ ଜୟ ଜଗନ୍ନାଥ।
ହ୍ୟାଲୋ।
ଆପଣ ଶୁଣି ପାରୁନାହାନ୍ତି ଭାଇ ଜୟ ଜଗନ୍ନାଥ।
ଜୟ ଜାଗନ୍ନାଥ ଜନ୍ନାଥ ଆଉ କଣ କରୁଛନ୍ତି ମ୍ୟାଡାମ?
ମୁଁ ଘରେ ରୋଷେଇ କରୁଛି।
କଣ ରୋଷେଇ କଲା ଯେ?
ଆଜି ବର୍ଷା ପାଗ ହେଇଚି ଭାଇ। ଆଉ ଆମ ଛୁଆ କହିଲେ ଟିକେ ବିରିୟାନୀ ଖାଇବୁ। ବିରିୟାନୀ ପ୍ରସ୍ତୁତି ଚାଲିଚି ଆଉ। ହଁ, ଭେଜ ଆମେ ସବୁବେଳେ ଭେଜ। ତ ନନ ଭେଜ ଖାଉନୁ ଭାଇ।
ଆଚ୍ଛା ବହୁ ବହୁତ ବହୁତ ଭଲ କଥା।
ହୁଁ, ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି, ଭାଇ?
ଆମର ଅଛନ୍ତି ମା ଅଛନ୍ତି, ବାପା ଅଛନ୍ତି, ଭାଇ, ଭଉଣୀ ଭାଉଜ ସମସ୍ତେ ଅଛନ୍ତି। ଆମର ଜଏଣ୍ଟ ଏବେ। ହଁ -ହଁ। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ଆଉ ଆପଣଙ୍କ ଘରେ?
ଆପଣ ମୋ, ମୁଁ ଅଛି। ମୋ ଦିଟା ପୁଅ ଅଛନ୍ତି। ଭାଇ ଅଛନ୍ତି। ମୋ ନଣନ୍ଦ ଗୋଟେ ଅଛନ୍ତି। ଦେଢଶୁର ଯା ମାନେ ଅଛନ୍ତି। ସମସ୍ତେ ଅଛନ୍ତି। ସମସ୍ତେ ଭଲରେ ଅଛନ୍ତି। ସମସ୍ତେ ଭଲ ନିଜେ ଘର ଭୁବନେଶ୍ଵର ଭାଇ।
ଆଚ୍ଛା, ମାଙ୍କର ଘର ଭୁବନେଶ୍ୱର ଶସ ଶୁ ଘରବି ଭୁବନେଶ୍ୱର?
ଆଜ୍ଞା?
ମାଆଙ୍କ ଘର ଭୁବନେଶ୍ଵର, ଶାଶୁଙ୍କ ଘର ଘର ଭୁବନେଶ୍ୱର?
ନା ମାଙ୍କ ଘର ହଉଚି ମୋର ଯାଜପୁର। ଶାଶୁଘର ଭୁବନେଶ୍ଵର।
ଯାଜପୁର କଉ ଏରିଆରେ?
ଆମର ବରି।
ବରି ବରି ବରି ଆ
ଆପଣ ଜାଣିଚନ୍ତି?
ହଁ ସେପଟେ ସେ ବୋରୀ, ସିଙ୍ଗିପୁରୁ ସେ ଯୋଉ ସେ ଏରିଆ ର ପ୍ରାୟ ମୋ ସାଙ୍ଗ ଅଛନ୍ତି ସେପଟେ।
ଆଚ୍ଛା। ଆ ଆପଣ ଜାଣିଛନ୍ତି ବରିରେ ଗୋଟେ ନୂଆ ସାଇ ମନ୍ଦିର ପ୍ରତିଷ୍
ଓ ହଁ ହେଇଥିଲା ହଁ ସେ ପାଖା ପାାଖି। ଆକ୍ଚୁଆଲି ମୁଁ କଣ କରୁଥିଲି ଆପଣ ସେଇ ଯାଜପୁରରେ ବହୁତ ପିଲା ମୋର ସାଙ୍ଗ ଅଛନ୍ତି। ମାନେ ମୁଁ ଯେତେଳେ ଜବ୍ କରୁଥିଲି ଚେନାଇରେ ଅଁ ସେପଟରେ ପ୍ରାୟ ଲୋକ ସେ ସିଂଙ୍ଗିପୁର ବୋଲି ଗୋଟେ ଗାଁ ଟେ ଅଛି। ସେ ଯଉ ଆପଣଙ୍କର ସେ ଯଉ ପାଖାପାଖି। ବ ସିଙ୍ଗପୁରରେ ବହୁତ ଲୋକ ମୋ ପାଖରେ ବହୁତ ସାଙ୍ଗସାଥି ଅଛନ୍ତି। ସେ ଭିତରେ
ଆଚ୍ଛା। ଭଲ ଲାଗିଲା ଭାଇ
ସିଙ୍ଗପୁର ଆଉ ସେ କଣ ଲାଉ ପାଳ ନା କଣ ଗୋଟେ ଅଛି, ଲାଉ ବାଙ୍କ ନା କଣ ଗୋଟେ ଗାଁ ଅଛି। ହଁ-ହଁ, ଆଉ ଗୋଟେ କଣ ଗାଁ ଅଛି ସେଇଠେ। ଯାଜପୁର ଟାଉନ ରେ ବି ଆମର ବହୁତ ଲୋକ ଅଛନ୍ତି। ମାନେ
ହଁ, ଯାଜପୁର ଟାଉନ ମେଡିକାଲରେ ମୋ ମଉସା ମାଉସୀ ଅଛନ୍ତି। ପୁରା ମେଡିକାଲ ଛକ ଉପରେ।
ହଉ। ଆଉ ଯିଏ ଆମର ଯିଏ ସୁପରଭାଇଜର ଥିଲେ ସେ ବର୍ତ୍ତମାନ ଯାଜପୁର ଟାଉନରେ ମେନ ଷ୍ଟେସନ ପାଖରେ ହିଁ ରହୁଚନ୍ତି। ବୁଝିପାରିଲେ? ରରେଲୱେ ଷ୍ଟେସନ ପାଖରେ ହିଁ ରାଜେନ୍ଦ୍ର କୁମାର ନାୟକ ବୋଲି ସେ ରହୁଛନ୍ତି। ହଁ।
ଆଉ ଆଜି କଣ ରୋଷେଇ ହଉଚି ଭାଇ ଘରେ?
ଆ ମତେ ଟିକେ ଦେହ ଭଲ ଟିକେ ନାହିଁ ଥଣ୍ଡା ଖାସ ବରହମପୁର ବର୍ଷା ଚାଲିଚି କଣ୍ଟିନୁସଲି। ଦି ତିନି ତିନି ହେଲା ଆଉ ଚାଲିଚି। ମା କଣ ରୋଷେଇ କରିଥିବେ ଆଉ।
ହଁ, ଏବେ ତ କଂଜେସନ ଚାଲି ସମସ୍ତଙ୍କ ଥଣ୍ଡା କା କୋଲଡ଼ କଫ ସମସ୍ତଙ୍କର ରହୁଚି। ଆପଣଙ୍କୁ ଆମେ ପଟିଆ ଭାଇ।
ପଟକା ଆଛା ଆଛା ଆଛା। ଆଉ ସେପଟେ ଘର ଫର ଗୋଟେ ମିଳିବନ ଟିକେ ଦେଖୁନାହାନ୍ତି ମୋ ଭଣ ଦେଟା ସେଇ ରହୁଛି ଜବ୍ କରୁଛି।
ଭଣଜା କୋଉଥିରେ ଜବ୍ କରିଛନ୍ତି।
ଏଇ ଆଇ ସ ଆଇ
ଓ ସେ ଡି ଲ ରାମ ସ୍କୁଲ ପାଖ ନା
ହଁ ମୁଁ ଡିଲଫ ଜାଣିଛି ଆମ ସାଇ ସ୍କୁଲା ସେଇଆଡେ ତ।
ଆଚ୍ଛା ହଁ ସେପ।
ହଁ ହଁ ଇନଫୋସି ଜାଣିଛି ସେଠି ଆମ ପୁଅ ଦିଟା ପାଠ ପଢୁଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ରେ।
ଆଚ୍ଛା ଆଚ୍ଛ ଆଛା ଆଛା। ହଁ ସେଇଟା ଦେଖନ୍ତୁ ଯଦି ଘର ଗୋଟେ ରେଟରେ ମିଳିବ।
ଆଜ୍ଞା ଭାଇ ଦେଖିବା କହିବା ଘର। ଆଉ ଭ୍ରମଣ କୁଆଡେ କୁଆଡେ ଯାଇଛନ୍ତି ଆପଣ?
ଆଜ୍ଞା।
ବୁଲାବୁଲି କୋଉଠି କେତେ କଣ କରୁଛନ୍ତି।
ମୁଁ ପ୍ରାୟ ଇଣ୍ଡିଆରେ ବହୁତ ଜାଗା ବୁଲିଛି ଆଡ ବୁଝେଲେକୋଉ ଜାଗା ନ କୋଉ ଜାଗା ମାନେ କହିବେ ଦେଖନ୍ତୁ ଦଶ ବର୍ଷ ପ୍ରାୟ ପାଖରେ ର ହିଁ ଲି ମୁଁ ଚେନ୍ନାଇ ରେ ମାନେ ସାଉଥ ଇଣ୍ଡିଆ ପୁରା ବୁଲିଛି। ବୁଝିପାରୁନାେ ଆମର ତ କେରଳା କୁହନ୍ତୁ କିମ୍ବା ତାମିଲନାଡୁ କୁହନ୍ତୁ ଗୁଜୁରଟ କୁହନ୍ତୁ ମହାରାଷ୍ଟ୍ର କୁହନ୍ତୁ ବର୍ତ୍ତମାନ ତ ଏବେ ଗୋଟେ ପନ୍ଦର ଦିନ ତଳେ ଯାଇଥିଲି ଦିଲ୍ଲୀ ଯାଇଥିଲି। ଆର ମାସ ଏଗାର ତାରିଖ ଯାଇଥିଲି ସେଇଠି ଆସିଲି ପଚିଶି ତାରିଖରେ ଦିଲ୍ଲୀ ଯାଇଥିଲୁ ଦିଲ୍ଲୀ ଆରେ ଆଜ୍ଞା ଦିଲ୍ଲୀ ପଞ୍ଜାବ ମାନେ କୋଉ ଜାଗା ନାହିଁ ଖାଲି ଯାଇନି ବୋଲି କହଲେ ସେ ଇଷ୍ଟନ୍ ସାଇଟି ର ସେ ଆମର ଅରୁଣାଚଳ ପ୍ରଦେଶ ର ଟିକେ ଜାଗା ଯାଇନହିଁ ଆଉ ସେ ଯୋଉ ନାଗାଲାଣ୍ଡ ମଣିପୁର ଏଇଗୁଡିକ ଯାଇନି ଆଉ ବାକି କି ନହେଲେ ଇଣ୍ଡିଆରେ କଉ ଜାଗାହିଁ ଆ ବୁିବାର ବାକିହିଁ ସବୁ ଜାଗା ବୁ ବୁଛି ବୁଲିଯାଇଛିଉ।
ବହୁତ ଖୁସିର କଥା ମୁଁ ବି ବହୁତ ଭୁଲିଛି।
ହଁ ହଁ। ଆ ଗତ ବର୍ଷ ବି ହିଁ ମୁଁ ବି ଯାଇଛିୁ ବା
ନାଇଁ ମୁଁ ଯାଇଛି ଆମର ଲାାଉସ ଯାଇଛି ଜବ୍ ତରଫରୁ ଯାଇଥିଲି ଲାାଉସ ଯାଇଥିଲି। ବୁଝି ପାଲେ ନାଇ ବର୍ମା ଯାଇଛି ଭିଏତନାମା ଯାଇଛି
ଭିଏତନାମ ଭିଏତନାମ ଅଳ୍ପ ପଇସା ଖର୍ଚ୍ଚ।
ହଁ।
ଭିଏତନାମରେ ମୁଁ ଯାଇନି ଭିଏତନାମ ଯି ବୋଲି ଭାବିଛି ଦେଖ ଲିଙ୍କ ଅପ୍ ବାହାର କରେ ଭିଏତନାମ ଯିବା।
ହଁ। ଆ ଆଉ ଭାଇ କଣ ଜବ୍ କରୁଛନ୍ତି କି ନା
ନା ଭାଇ ଆୟୁର୍ବେଦିକରେ ଭାଇ ଅଉଛନ୍ତି ଏଣ୍ଟରପ୍ରେନର୍।।
ଆଚ୍ଛା ଆଛା ଚା ଆ ୟେକ୍ଲିନିକ୍ ଫିନ୍କ କ୍ କରିଛନ୍ତି ବୋଧେ?।
ହଁ।
ଅ ହଉ କୋଟେ ଭୁବନେଶ୍ୱର ପଟିଆରେ ଆପଣ କ୍ଲିନିକ କି ନା କଣ?
ହଁ ହଁ ଆକ୍ଚୁଆଲି-ଇ-ଇ ଘର ଟା ହଉଛି ଆମର ଗାଡକଣ।
ଗାଡ଼କଣ ଆଛା ଆଛା ମୁଁ ଜାଣିନି ସେ ବିଷୟରେ ହଁ ଓପେଡ୍ ସ୍କ୍ୱାର ହଁ।
ରେଲ ସଦନ ରେଲ ମରାମତି ଡବା ଯୋଉ କାରଖାନା ଅଛି ସେଇଟା ଆମ ଗାଁ ଉପରେ।
ଆଛା ଆଛା।
ସେଇଠି ଆମ ନିଜର ଏଇଠି ମୁଁ ସ୍କୁଲ ପାଇଁ ପୁଅର ସ୍କୁଲ ପାଇଁ ପଟିଆରେ ରହିଛି।
ଆଚ୍ଛା ପୁଅ କେତେ ପଡୁଚନ୍ତିି?
ହଁ ଗୋଟେ ପୁଅ ସପ୍ତମ ଶ୍ରେଣୀରେ ଆଉ ଆଉ ଗୋଟେ ପୁଅ ୟୁ କେଜି।
ଦିଟା ପୁଅ?
ହୁଁ ଦିଟାପୁଅ।
ଆଚ୍ଛା ଆଚ୍ଛା ଆଉ ନାଇଁ ମୁଁ ବାହା ହେଇନି ଆମଡେ
ହଉ ତାହେଲେ ବହୁତ ଛୋଟ ଆପଣଙ୍କଠୁ।
ନା ନା ଛୋଟ ନାଇଁ। ବୁଝିଲନି ଆମ ବ୍ରାହ୍ମଣ ଟରେ ଟିକେ ମିଳୁନାହାନ୍ତି ଝିଅ ମୁଁ ଟିକେ ବାହାରେ ରହିଗଲି ଟିକେ
ସେମିତି କଣ ହୁଏ ବ୍ରାହ୍ମୀଣରେ ଝିଅ ମିଳିବେନି
ନାଇଁ ନାଇଁ ନାଇ ଆ ମାନେ ଆମ ବରମ୍ ପୁର୍ ସାଇଟ୍ ରେ ବରମ୍ ପୁର୍ ସାଇଟ୍ କଣ ପୁରା ଆମ ଦେଖି ସାରୁୁଣି ଆଉ-ଉ ତା ର ଆଉ-ଉ-ଉ-ଉ ଇଏ କିଛି ନାହିଁ ବୁଝିପାଇଲେ?
ହଉ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ମିଳିଯାଉ ସମସ୍ ତେ ଭଲରେ ରୁହନ୍ତୁ ଖୁସିରେ ରୁହନ୍ତୁ ଆନନ୍ଦମୟ ଜୀବନ ସମସ୍ତେ କାଟନ୍ତୁ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆଉ ବାହାରେ ପ୍ରାୟ କୋଡିଏ ବର୍ଷ କୋଡିଏ ବର୍ଷ ପର୍ଯ୍ୟନ୍ତ ବାହାରେ ରହିଲି ବୁଝିପାରଲ କି ନାହିଁ ଆଉ
ଆଜ୍ଞା।
ଏବେ ଆସି ଦିଇ ତିନି ବର୍ଷ ହେଲା ଆସିଛି ବରମ୍ ପୁର୍ ତ ନିଜ ଘରଦ୍ୱାର ଅଛି ସେଥିପାଇଁ ଗୋଟେ ବିଜେନ୍ସ ସ୍ଟାଟସ୍ ଆରମ୍ଭ କରୁଚୁ। ଏ ଗଣେଶ ପୂଜାରେ ଆରମ୍ଭ କରିବୁ ଗୋଟେ ଭଲ ବ୍ୟବସାୟଟେ ହଁ ଏଇ ଇଭି ଷ୍ଟାଟ ଇଭି ଗାଡି ର ଗୋଟେ ଶୋରୁମ ଚାଲିଥିଲା ଯାଇଥିଲୁ ଆମେ
ଆଛା ଶୁଣନ୍ତୁ ଆପଣ ଇଭି ଷ୍ଟାର୍ଟ୍ କରିବେ ନା ମୁଁ ଆପଣଙ୍କୁ ସହିତ କଥା ହେବି ବିଜନେସ୍ ବିଷୟରେ ଆଉ ଗୋଟେ ବିଜନେସ୍ ଆପଣ ଭଲର୍ ଷ୍ଟାଟ ଭାଇ ଆସନ୍ତୁ। ଭାଇ ନାହାନ୍ତି ଭାଇ ଯାଇଛନ୍ତି କଲିକତା। ଠିକ୍ ଅଛି ମୁଁ ଆପଣଙ୍କ-ଅ-ଅ-ଅ ସହିତ କଥା ହେବି।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ କିଛି ଅସୁବିଧା ନାହିଁ ବୁଝି ପାରିଲା ନା।
ହଁ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଭଲରେ ରହିବେ ଭଲ।
ନିଶ୍ଚୟ ନିଶ୍ଚୟ ବୁଝିଲେ।
ବରମ୍ ପୁରରେ ଭାଇଙ୍କ ଜଣେ ସାଙ୍ଗ ବି ରହୁଚନ୍ତି।
କୋଉ ଏରିଆରେ?
କୋଉ ଏରିଆରେ ଭାଇ ମୁଁ ତ କହିପାରିବିନି। ଭାଇଙ୍କ ସାଙ୍ଗ କୋଉ ଏରିଆରେ ରହୁଛନ୍ତି ସେ କଥାବାର୍ତ୍ତା ହୁଅନ୍ତେ ମୁଁ ଶୁଣେ। କୋଉରେ ଏତେ ଗହରିଆ ଭିତରକୁ ମୁଁ ଯାଇ ବରମ୍ ପୁର୍ ଯାଇନି ଭାଇ ଆକଚୁଲି ବିଲକୁଲ୍। ତାଙ୍କ ଘରୁ ଯାଇନି ସେ କଥାବାର୍ତ୍ତା ହୁଅନ୍ତି ସେ ଭୁବନେଶ୍ଵର ଆସନ୍ତି ଆମ ପାଖେ। କୋଉ କଥାବାର୍ତ୍ତା ହୁହନ୍ତି କୋଉ ଏରିଆରେ କଣ ମୁଁ ଜାଣିନି ଭାଇ।
ଏ ବରମ୍ ପୁର୍ ଆସିବା କଥା ନା ବରମ୍ ପୁର୍ ଗୋଟେ କଣ ଛୋଟ ଜାଗା କି ବରମ୍ ପୁର୍ ଯେ ଆସନି ଆଉ ଖାଇବାର କଣ ମଜା
ହଁ ଯିବା ଏଇତ ଆମ ଆପଣଙ୍କ ସହିତ ପରିଚୟ ହେଲା। ଆମ ସମ୍ପର୍କ ରହିବ ହୁଁ, ସବୁବେଳ ପାଇଁ ଆମେ ଯିବା ଆସିବା କରିବା।
ଭିଜିଟ୍ କରନ୍ତୁ ବରମପୁରରେ ବି ମାନେ ବହୁତ କିଛି ଅଛି ଲାଲ ଟେ ଅଛି ବରମପୁରରେ ଖାଇବା ଅଛି। ବରମପୁରରେ ବରମପୁର ବୁଲିବା ଜାଗା ଅଛି ବରମପୁର ଆମର ବହୁତ କି ଏ ଆଜ୍ଞା, ଆଜ୍ଞା, ଆଜ୍ଞା ପାମ୍ପଡ଼ ଆଚା ବରମପୁର ଆଚାର ପାମ୍ପଡ୍। ପୁରା ଫେମସ୍ ପୁରା।
ଆଉ ଭାଇ ଯେତେଳେ ଆସିବେ ଭାଇ ଗଲେ ଆଚାର ଆଉ ପାମ୍ପଡ଼ ଆଉ ଶୀତ ଦିନ ହେଇଥିଲେ ଆପଣଙ୍କର ଯୋଉ ସେ ମୁଆଁ କୁ କଣ କୁହନ୍ତି?
ହଁ, ହଁ ଭଜା ମୁଆଁ ଆମ ସ୍ପେସାଲ୍ ମୁଆଁ।
ହାଁ ବଢିଆ ମାନେ ଗକୋ ହେଇନି ଭୁବନେଶ୍ଵରରେ ମିଳୁଚି ଭୁବନେଶ୍ଵରରେ ବଢିଆ।
ହଁ କାଜୁ ବାଦାମ, ପିସ୍ତା ସବୁ ଥାଇକି ସବୁ ପ୍ରକାର ହଉଛି ଆଉ ମା କି ହବ ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ ଓହୋ, ଏ ବରମପୁର ରେ ବ-ଦେଖନ୍ତୁ ଆ-ଆ ନାଇଁ ଦେଖନ୍ତ ଆପଣ ଯୋଉଟା ବରମପୁର ହଜା ଭୁବନେଶ୍ୱର ର ହଜାର ଟଙ୍କା ପାଇବେ ତାର ଫିପଟି ପରସେଣ୍ଟ ବରମପୁର ରେ ପାଁଶହ ଟଙ୍କାରେ ପାଇବେ। ଏଇଠୁ ସେ ମନୁଫେକ୍ଚର୍ ହଉଚୁ ନା।
ଭାଇ ଆପଣ ଆସିଲେ ଆମ ପାଇଁ ନେଇକି ଆସିବେ।
ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ ମୁଁ କହିଲି ପରା ମୋ ଭଣଜା ସେଇଠି ରହୁ, ଭଣଜା ସେଇଠି ରହୁଛି। ନା ମସ୍ ମୋ ଭଉଣୀ ବି ରହୁଛି ନା ମୋ ସାନ ଭଉଣୀ ବାହା ହେଇଛି ସେଇଠି ଭୁବନେଶ୍ୱରରେ। ଓ ହଁ ବଡ ବଡ ବ୍ରିଟ୍ କଲୋନୀ।
ହଁ ବଡ ବର ବିଟ୍ କଲୋନି ନା।
ଆଜ୍ଞା, ଆଜ୍ଞା, ଆଜ୍ଞା ହଁ, ହଁ ସେଇଠି ସେ କଣ ସାନ ଭଉଣୀ ମୋ ହଁ ନିଜର ପରା ବ୍ରିଟ୍ କଲୋନୀ।
ଆଚ୍ଛା, ହଉ ସମ୍ପର୍କ ଥାଉ ଭଉଣୀ ସହିତ ବି ସମ୍ପର୍କ ହେଇଯିବ। ଗୋଟେ ଆମର ସମ୍ପର୍କ ରହିବ।
ମୋର ନିଜ ମାମୁଁ ସିଆର୍ ପି ରେ ଅଛନ୍ତି ସବ ଇନ୍ସପେକ୍ଟର୍ ରିଟାର୍ଡ ହେଲେ, ଏବେ ବର୍ତ୍ତମାନ ଜଷ୍ଟ ଏ ଆ ସିଏ ବି ଆମର ପିଡି ମାର୍କେଟ୍ ସାଇଡରେ ରହୁଛନ୍ତି ପ୍ରିୟ ଦର୍ଶନ ମାର୍କେଟ୍ସ।
ଆଜ୍ଞା।
ହଁ ବହୁତ ଲୋକ ସାଙ୍ଗ ବରମ ଭୁବନେଶ୍ବର ରୁ ଲୋକ ତ ମେ- ବହୁତ ପ୍ରାୟ ଅଛନ୍ତି ବ-ବରମପୁରରେ। ବରମପୁର ବହୁତ ଲୋକ ଅଛନ୍ତି ଭୁବନେଶ୍ୱରରେ। ବରମପୁର ଭୁବନେଶ୍ୱର ଆ କଣ ଅଛି? ବୁଝିଲେ। ଆାଉ ଭାଇ ଆସନ୍ତୁ ଭାଇ ଆସିଲେ ମୁଁ ତ ଆଉ ଥରେ କ-କଲ୍ କରିବା କଥା
ହଁ ଭାଇ କଲିକତା ରୁ ଫେରିକି ଆସନ୍ତୁ, ଆସିଲେ ଆପଣଙ୍କ କଥା ତା ନମ୍ବର୍
ନିଶ୍ଚୟ, ନିଶ୍ଚୟ ଆଉ ଆପଣ ବି ଗୋଟେ ରହିଲା ଯଦି ସେ ପଟାଆ ପାଖରେ ସେଟି କଣ ସେ ଛୋଟିଆ ରୁମ୍ ଗୋଟେ ମିଳୁଛି। ଟିକେ ମୋତେ ଟିକେ ଇନଫର୍ମ କରିଦେବେ।
ନିଶ୍ଚିତ ଭାଇ ଆମେ ମଣିଷ ଯେହେତୁ ସମସ୍ତଙ୍କୁ ସମସ୍ତେ ସାହାଯ୍ୟ କରିବା ସେଟା ଆମ କର୍ ତବ୍ୟ ଯେତିକି ଆମେ ପାରିବା। ଆମ ଦ୍ଵାରା ଯେତିକି ହେଇପାରିବା। ଠକିକି କିଛି ଲାଭ ନାହିଁ ଯେ ତି ଆମ ପାରିବା ନା ନା ମୁଁ କରିଦେବି ସାଙ୍ଗେ ସାଙ୍ଗେ ମୁଁ ଚେଷ୍ ଟା କରେ ଯେତିକି ମୋ ଦ୍ଵାରା ହେଇପାରିବ ଭାଇ ମୁଁ ସେତିକି କହିବି।
କରନ୍ତୁ ବୁଝିପାଇଲ ନା ସିଏ ଏବେ ନ- ନୂଆରେ ଜବ୍ ପାଇଲା ତିନି ମାସ ହେଲା ରହୁଛି ତ। ପିଜି ପିଜି ହଷ୍ଟେଲ୍ ଭିତରେ ରହୁଛି। ସେଥିପାଇଁ ତାକୁ ଟିକେ ପ୍ରୋବ୍ଲେମ୍ ହଉଛି ହଉ ଦେଖିଆ କରତେ କିଏ ବସୁଚି ସିହେ ଦେ
ଆଚ୍ଛା ଭାଇ।
ଆଜ୍ଞା।
ଆମେ ଏତିକିରେ ରହିବା। ମୋର ଭାତ ହେଇଗଲାଣି ମୁଁ ଟିକେ ଗାଳିବି। ଆଉ ପୁଣି ଆଗାମୀରେ କେତେବେ ସୁଯୋଗ ମିଳିଲେ ଆମେ ପୁଣି କଥାବାର୍ତ୍ତା ହେବା। ରହିଲି ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।